ଆ ଭାଇ ନମସ୍ତେ। ହାଲୋ।
ହଁ ଶୁଭୁଛି ଆପଣଙ୍କୁ?
ହଁ ମତେ ଶୁଭୁଛି।
ହଁ ଆପଣ ଟିକେ ବ୍ୟସ୍ତ ଅଛନ୍ତି ବଧେ କାର୍ଯ୍ୟରତ ଅଛନ୍ତି? କାର୍ଯ୍ୟର
ନାଇଁ, ନାଇଁ ମୁଁ ବ୍ୟସ୍ତ ନାହିଁ। ନା ନା ନା। ଏସି। ଆଉ କୁହନ୍ତୁ ଆଉ? ତୋ ଦେହ ଭଲ ଅଛି?
ହଁ ଆଜିର ପାଗ ବହୁତ ଭଲ ଅଛି। ଆଉ ଆମର ସାଙ୍ଗମାନେ ବହୁତ ହିଁ ଆ ବ୍ୟସ୍ତ ଥିଲେ। ଆଉ ବହୁତ ହିଁ ମାଗଣା ଥିଲେ ସମସ୍ତେ। ଆଉ ବହୁତ ଫାଙ୍କା ଥିଲେ, ଆପଣ ଟିକେ ଦୂରକୁ ଟିକେ ପଳେଇ ଆସନ୍ତୁ, ଆପଣ ବୋଧେ ଆ ବୋହୁତ୍ ହିଁ ପା ପାଖରେ ଅଛନ୍ତି କେଉଁ ବ୍ୟକ୍ତି? ଆପଣଙ୍କ ସହ କଥା ହଉଛନ୍ତି? ତ ଆପଣ ହଁ ବହୁତ ହିଁ ନଈଜ ଆସୁଛି ଆପଣ ଅଲଗା କୋଉ ଜାଗାକୁ ଯାଆନ୍ତୁ।
ହଁ, ମୁଁ ଅଲଗା ଜାଗାକୁ ଆସିସାରିଛି।
ହଁ ତଥାବି ଟିକେ ଶୁଭୁଥିଲେ ତ ଏବେ ଶୁଭୁଛି ଠିକ୍ ଠାକ୍ ଶୁଭୁଛି ମତେ। ଆଉ ହଁ ବହୁତ ତିନି ସାଙ୍ଗ ଆମର ଟିକେ ମାଗଣା ବସିଥିଲେ ଘରେ ମାନେ ଟିକେ ଫାଙ୍କା ଥିଲେ ଆପଣ କଲ୍ କରିପାରିଥାନ୍ତେ। ତି ଅ ମୋ ପାଖକୁ ବହୁତ ହିଁ ମେସେଜେସ୍ ଆସୁଛି ତ ଅ ମାନେ ହଁ ତ ଆପଣ କୁହନ୍ତୁ ଆପଣ ମ ତେ ହିଁ ଚୟନ କଲେ ହଁ କଲ୍ କରିଲେ ବହୁତିହିଁ ଧନ୍ୟବାଦ ଆପ୍ ଙ୍କୁ ଆପଣଙ୍କ ଭଏସ ଟିକେ ଠିକ ସେ ଆସୁନି। ହଁ ଏବେ ଆସିଲା। ବହୁତ ହିଁ ଭଲ ଲାଗିଲା ଆପଣ ମୋ ଯୋଗାଯୋଗ କଲେ ଆ ଆଉ ଆପଣ ଆଜି ରାତିରେ କୁଆଡେ ବୁଲାବୁଲି ଯାଇଥିଲେ ବହୁତ ବହୁତି ମଲ ପାଗ ଦେଇଛି ଆଉ ବହୁତ ବର୍ଷା ହଉଛି ଖରା ରୁ ବଞ୍ଚ ହଁ ଆଉ କେବେ ଗୋଟେ ଆସନ୍ତୁ ବୁଲାବୁଲି କରିବା। ଆମେ ହେ କେତେକ ରୋଜଗାର ଆମର ଅଛନ୍ତି ଆମେ ଏଟାକୁ ସଞ୍ଚୟ କରିପାରିବା ଆଉ ପୁଞ୍ଜି ନିବେଶ ଲଗେଇ ପାରିବା କିନ୍ତୁ ଆମେ ସେୟା ନକରି ଆ କିନ୍ତୁ ଆଉ କିଛିରେ ବ୍ୟବହାର କଲେ ବହୁତ ଅସୁବିଧା ଆମେ ଆ ସଞ୍ଚୟ କରିବା ଉଚିତ ଆଉ ତାକୁ ପୁଞ୍ଜି ନିବେଶ କରିବା ଉଚିତ ଆଉ ତାକୁ ଖ ର୍ଚ୍ଚ କରିବା ଉଚିତ ନୁହଁ। ତ ଆମେ ଯଦି ପୁଞ୍ଜିରେ ଲଗେଇଲୁ ତ ପରେ ଆମେ ବହୁତ ହିଁ ସଫଳ ପାଇବା ଯେତେବେଳେ ସେତେବେଳର ମ ଜା ଅଲଗା ଆଉ ଆପଣ କିଛି ରୋଜଗାର କରନ୍ତୁ ଆଉ ପୁଞ୍ଜି ଲଗାନ୍ତୁ ବହୁତ ଭଲ ରହିବ ଆ ଖାଇଦେଲେ ତ ଆମେ ବ୍ରହ୍ମାଣ୍ଡ ଖାଇଯିବା। କିନ୍ତୁ ଖାଇବା ଠି ହିଁ କଥା ନୁହେଁ। ଆମେ କଣ ଖାଉନୁ ନା ଖାଇଲା ଘର ପିଲା ନୁହଁ। ଛୋଟ ବେଳୁ ଖାଉଛେ ଆମେ ପଇସା ବହୁତ ଖାଉଛେ ଏବେ କିଛି ଟି ସଞ୍ଚୟ କରିବାର ସମୟ ଆସିଛି।
ଆଜ୍ଞା ଇନଭେଷ୍ଟ କରିବା ଭଲ କଥା। ଏ କି ଆସିଡ ସୃଷ୍ଟି କରିବା ବହୁତ ଭଲ କଥା ମାନେ ଗୋଟେ ଗୋଟେ ଇନକମ ସୋର୍ସ ରହିଲେ ମାନେ ଆଗକୁ ବହୁତ ସୁବିଧା ହବ।
ହଁ ତ ଆମକୁ ଷ୍ଟେବୁଲ ହଁ ଟେବୁଲ ହବାକୁ ପଡିବ ପ୍ରଥମେ ଆମେ ଟିକେ ଷ୍ଟି ତ ହବା ଆଉ ବହୁଥି ଭଲ ଲାଗିବ ଆମକୁ ଷ୍ଟେବୁଲ ହେଇ ସାରିଲା ପରେ। ଆ ତ ହଁ ଆଉ ଆ ଆପଣ ମଧ୍ୟ ଜାଣିପାରୁଥିବେ ତ ଏମିତି ଛୋ ତୋ ମୋଟେ ଖୁସି କରିବା କଥା ନୁହଁ। ବହୁତ ବଡ ଖୁସି ଯେତେବେଳେ ସେ ତାକୁ ହି ପାଳନ କରିବା କଥା ଆପଣଙ୍କୁ ତ ଏଇଟା ବହୁତ ଭଲ ଭାବରେ ଜଣାଥିବ। ହଁ ଜଣେ ନିଟ୍ ଅସ୍ଫେରାଣ୍ଟ ହଁ
ଆଜ୍ଞା। ଓହୋ। ତ ଆମେ କଣ ଭାବୁଛେ ଗୋଟେ କିଛି ଛୋଟ ଛୋଟ ରକମର ଗୋଟେ ବିଜନେସ ଷ୍ଟାର୍ଟ କରିବା କଣ କହୁଛନ୍ତି ଇଭେଷ୍ଟ୍
ହୁଁ କୁହନ୍ତୁ।
ତ ଆମେ ଚାହୁଁଛୁ ଗୋଟେ ଛୋଟ ରକମର ବିଜନେସ୍ ଷ୍ଟାର୍ଟ କରିବାର ତ ଆମେ ଅନ୍ କୋହୁଛୁ ଆମେ କିଛି ଗୋଟେ ଷ୍ଟଲ୍ ଫଲ୍ ଲଗେଇବା ଟିଫିନ୍ ର
ହଁ ଆ ମୁଁ କହୁଛି ମୁଁ କହୁଛି ଆପଣ ଚା ଉଷ୍ନା ଚାଉଳ ଆମର ଯୋଉ କଣ୍ଟ୍ରୋଲ ଚାଉଳ ମିଳେ। ଟେ ଟଙ୍କା କି ଉଷନା ଚାଉଳ ତ ଆମେ ବାଲି ଆଉ ଖଡ଼ିକାରେ ଧରି ଗୋଳେଇକି ମୁଢି କରିପାରିବା ପ୍ୟାକେଟ କରିପାରିବା। ଆଉ ନା ବହୁତ ଭଲ ରହିବ ଆଉ ରହିବ। ଅ ଆମର ମିକ୍ସଚର ଯେମିତି ସେଉ ରହୁଛି ସେ ସେଉମାନେ ପ୍ରାୟତଃ ଆମେ ଆ କିଛି ଛଣା ସେଉ କରିପାରିବା। ଆଉ ସେଇଟା ବି ପ୍ୟାକେଟ କରିପାରିବା। ବହୁତ ଭଲ ଏଇଟା ହଁ ଆଉ ମିକ୍ସଚର ମଧ୍ୟ ରହୁଛି। ତ ଆମେ ତାକୁ ବି ବନେଇ ପାରିବା ତ ଆମକୁ ମିକ୍ସଚର ପାଇଁ ବୁଟକୁ ଫାଷ୍ଟ ସିଝେଇକି ତାକୁ ଛାଣିବାକୁ ପଡେ ତ ଭୁଟଲି ଯୋଉ ଜାଣିଥିବେ ଆପଣ ଆଉ ରହେ ଆମର ହୁଁ ଆମର ରୁହେ ମ କାକୁ ଖୁସ୍ ଛାଣିବାକୁ ପଡେ ତ ଆମେ ବି ତା ଛଣାଛଣି ଏକ୍ସପୋର୍ଟ ଆମେ କଟଲେଟ ଛାଣିଥିଲେ। ବରାଚବ୍ ମଧ୍ୟ ଛାଣିପାରିବା, କିଛି ଅସୁ ସୁବିଧା ନାହିଁ ଆମେ ସବୁ କରିପାରିବା ତ କିଛି ସାହସ ବଢେଇ ପ୍ରଥମେ ମଣିଷ ଏଇଗୁଡା କରିନଥିଲା ପ୍ରଥମେ କଲା ତାପରେ ତାପରେ ଅନୁଭୁତି ଜାଗ୍ରତ ହେଲା। ତ ପ୍ରଥମେ ଆମକୁ ପଛ ଘୁଞ୍ଚା ଦବାକୁ ପଡିବନି ତ ପ୍ରଥମେ ପ୍ରଥମେ କରିବା ତ ଆମର ଯେତ୍ ଯ ବି ଅ କ୍ଷତି ହଉଛି ତ ଅନୁଭୂତି ଗେନ୍ ହଉଛି ବୁଝିପାରୁଛି। ଆମର ଅନୁଭୂତି ବଢୁଛି ହଁ ଆମେ ଏଇ ଛୋଟବେଳୁ ଯଦି ଏମିତି କରିବା ତ ବଡ ହେଲେ କିଛି ନୂଆ ବିଜନେସ ବି କରିପାରିବା। ତ ଏମିତି ନୁହଁ କି ସମସ୍ତେ ବିଜନେସ ମ୍ୟାନ୍। ସମସ୍ତେ ବିଜନେସ୍ ମ୍ୟାନ୍ ହବା ଦରକାର ତାପରେ ଯାଇ ବିଜନେସ କରିବା ଏଇଟା ବହୁତ ଛୋଟ ବୁଦ୍ଧି ଏଇଟା ନିମ୍ନ ଦରକା ଧରଣ ର ଚିନ୍ତାଧାରା।
ଆଜ୍ଞା ମୁଁ ତ କହୁ ଥିଲ ମୁଁ ତ ଖଟି ପାରିବି ଭଲରେ ମାନେ ଗୋ ଗୋଟେ ବିଜନେସ୍ ଷ୍ଟାଟ କରିବା ପୂର୍ବରୁ ମାନେ ଫାଷ୍ଟ ତ ଲେବର ଆମେ ଲଗେଇ ପାରିବାନି ନିଜେ କୁ ପଡିବ ନା, ତ ତମେ ଖଟି ପାରିବ। ମୁଁ ବି ତ ଖଟି ପାରିବି ନା, ତ ଲେବର ଖର୍ଚ୍ଚଟା ସେଇଠି କଟିଯିବ।
ତ ଆମକୁ ପୁଞ୍ଜି ତାଙ୍କଠୁ ଟିକେ ଅଧିକ ଆଣିବାକୁ ପଡିବ, ଲେବର ଖର୍ଚ୍ଚ ଜାଗାରେ ଆମ ଚାହା ପାଣି ସେଥି ଆଉ ତାଙ୍କର ଓଲା ଗାଡି ମଧ୍ୟ ବ୍ୟାଟେରୀ ଗାଡି ଗୋଟେ ସେ ସେଇ ନବା ଆଣିବା କରିପାରିବେ।
ହଁ ପରିବାହନ ପାଇଁ ଆମେ ତାକୁ ୟୁଜ୍ କରିପାରିବୁ ଆଉ ହୁଁ ଏଇ ଛୋଟ ମୋଟ ଇନଭେଷ୍ଟ କରିବା ଆବଶ୍ୟକ
ହୁଁ ତ ମୁଁ ମୁଁ ବହୁତ ହିଁ ଚିନ୍ତାରେ ରହୁଛି ଏଇ କଥାକୁ ନେଇକି, କିନ୍ତୁ ମୋ ମୁଣ୍ଡରେ କିଛି ଭଲ ଯୋଜନା ପସୁନି, ଆପଣ ଜଣେ ବହୁତ ହିଁ ଭଲ ମସ୍ତିଷ୍କ ବ୍ୟକ୍ତି ଅଛନ୍ତି, ଆପଣଙ୍କ ଚିନ୍ତାଧାରା ତ ବହୁତ ଭଲ ଉନ୍ନତି ମାନ ମୋଠୁ ତ ଆପଣ ଯାହା କହିବେ ସେ କରିବାକୁ ପଡିବ ଆପଣ ଛତୁ ଚାଷ ଦେଇଥିଲେ ବହୁତ ହିଁ ଭଲ ଆଇଡିଆ ଥିଲା। ତ କିନ୍ତୁ ଟିକେ ଅଧିକ ଅ ପଇସା ଖର୍ଚ୍ଚ ହଉଛି ତ, ଆମେ କମ ପରିମାଣରେ କଲେ ବି ଅଧିକ ଲାଭ ପାଇପାରିବାନି। ଯେମିତି ହେଲେ ଅଧିକତା କରିବାକୁ ପଡିବ ନା ଆମେ ଫାଷ୍ଟଫୁଡ୍ ଖୋଲିପାରିବା?
ଫାଷ୍ଟଫୁଡ ରେ ର କିଏ ବନେଇବ କିଏ?
ଆ ମୁଁ ଜଣେ ଅ ସେ ପୁ ଜାଣିଛି। ଆ ନିଜେ ହିଁ ସେ ତ ଆଉ କାହାକୁ ଜାଣିବେ।
ହଁ ହୋ।
ହୁଁ
ହୁଁ ତାହେଲେ ଯଦି ଆମେ ମସରୁମ ଚାଷ କରିବା ଆମେ ବଜେଟ କେତେ ରଖିବା ପାଞ୍ଚ ହଜାର ଫାଷ୍ଟ ବଜେଟ ଗଟେ ରଖିକି ଷ୍ଟ। ର୍ଟ କ କଣ କହୁଛନ୍ତି?
ନା ମତେ କାହିଁ ଭଲ ଲାଗନି ଏଇ କଥା। ପାଞ୍ଚ ହଜାର ଆମେ ତା କଣ କମ ଟିକେ ରଖିଲେ ହୁଅନ୍ତା ତିନିରୁ ଦୁଇ ହଜାର ଭିତରେ। କାରଣ ଏତେ ଅ ସକ୍ଷମ ନାହିଁ ଆମର ଆମ ଫାଷ୍ଟ ଦେଖିବା ଲାଭ କେତିକି ହଉ ଛି ତ ତାପରେ ହିଁ ଆଗକୁ ବଢିବା ନା।
ଆମେ ଶୁଣନ୍ତୁ ଆମେ ଉ ପାଞ୍ଚ ହଜାରରେ ପାଖାପାଖି ଆମେ ଚାଳିଶି ରୁ ପଚାଶଟା ବ୍ୟାଗ୍ ଏଥିରୁ ଆମେ ମସରୁମ୍ ଚାଷ କରିପାରିବା। ବୁଝିପାରୁଛନ୍ତି ଆପଣ।
ହଁ
ତ ଆମେ ଓଷ୍ଟର ମସରୁମ ଚାଷ କରିପାରିବା ଆଉ ଅଛି ଗୋଟେ ଯଉ ମସରୁମ୍ ଥାଏ ତା ରେ ଗୋଟେ କଳା ହେଇକି ଦେଇ ସେଇଟା ଚାଷ କରିପାରିବା ତ ହ ମୁଁ ଏଇନା ଅ ହଁ ପଡିଷ୍ଟ୍ର ଛତୁ ତାକୁ କୁହନ୍ତି। ବୋଧେ
ହଁ କୁହନ୍ତୁ ଆପଣ କୁହନ୍ତୁ ଓଡିଆରେ କୁହନ୍ତୁ ଇଂଲିଶରେ ଯଦି ପାାରୁନାହାନ୍ତି।
ହଁ ହ ତ ଆମେ ହୁଁ ତ ଆମକୁ ମ ମସରୁମ୍ ର ଯ ଆମ ଛତୁର ମଞ୍ଜିକୁ ଆମକୁ ହଜା ହଁ ଛତୁର ମଞ୍ଜି ଆମକୁ ହଜାରରୁ ବାରଶହ ଟଙ୍କା ପଡିପାରିବା ଆମେ ବୁଝିପାରୁ ଚ ଏ ଦେଖନ୍ତ ଏ ଯଦି ଆମେ ଏଇଭଳି କଥା ହେବା ଏଟା ସ୍କ୍ରିପ୍ଟେଡ୍ ଲାଗିବ। ତ ଆପଣ କୁହନ୍ତୁ ଆଜି କୁଆଡେ ବୁଲିବାକୁ ଯାଇଥିଲେ। କୁହନ୍ତୁ
ନା କିଛି ସେମିତି ନାହିଁ ସେ ଆପଣ କଣ କୁଛିବି କହୁଛନ୍ତି। ସେମିତି କିଛି ନାହିଁ ଆପଣ ଟିକେ ପାଗଳା ଅଛନ୍ତି ବୋଧେ। କୁହନ୍ତୁ ହଜାରରୁ ବାରଶହ ତାପରେ ସେ ପାଳ ଖର୍ଚ୍ଚ ପାଞ୍ଚଶହ ପନ୍ଦରଶହ।
ହଁ ହଁ ତାପରେ ପ୍ଲାଷ୍ଟିକ ବି ପଡିବ ପାଞ୍ଚଶହ ପାଖ ପାଖି। ପ୍ଲାଷ୍ଟିକ୍ ହବ ପାଞ୍ଚ ଟଙ୍କା। ହୁଁ ତାପରେ ଡିସଇନଫେକ୍ଟେଡ ସ୍ପ୍ରେ ଅ ଥ୍ରେଡ ଆଉ ସ୍ପ୍ରେ ମିଶେଇକି ହେଇଯିବ ପାଞ୍ଚଶହ ତା ତାପରେ ଆମକୁ ଥାକ କରିବା ପାଇଁ ବାଉଁଶ ଦରକାର। ସେ ବି ହଜାରେ ଟଙ୍କା ପଡିବ। କିଛି ହାତ ଫାତ ମିଶେଇକି ସେ ତିନିଶହ ଚାରିଶହ ଟୋଟାଲ ପାଞ୍ଚଶହ ଭିତରେ ସରି ପାଞ୍ଚ ହଜାର ଭିତରେ ଆମେ ଚାହିଁଲେ ଅ ଚାଳିଶ
ହଁ ନା ପାଞ୍ଚ ହଜାର ବହୁତ ହିଁ ପଡିଯାଉଛି ପାଞ୍ଚ ହଜାର ଯଦି ଆପଣ ଗୋଟେ ଅଲଗା କୋଉ ଜିନିଷରେ ଲଗେଇବେ ତ ମତେ କାହିଁ ସେଇଟା ଫାଇଦା ଦେଖାଯାଉଛି। ବୁଝିପାରୁଛନ୍।
ହୁଁ ହୁଁ ହୁଁ ବୁଝୁଛି।
ଅ ଏଇଟା ବି ଠିକ କଥା ଆପଣ ଆ ଆପଣ ଯଦି ଏଇ ଜିନିଷ ଆଣିବେ ତ ଆମକୁ ପରବର୍ତ୍ତୀ ସମୟରେ ବି ଆବଶ୍ୟକ ହେଇପାରେ ଆ କିଣିଦବା ଯଦି ତ ଏଇଟା ବି ଠିକ କଥା ଯଦି ଖାଦ୍ୟ ଜିନିଷ କରିବା ତ ତାକୁ ଫୋପ ଫୋପାଡିବାକୁ ହଁ ପଡିବ ନା ଆଉ ତା ପାଇଁ ଡିସ କଡେଇ ଆଉ ଯୋଉ ଜିନ ସ ସେଗୁରା ବି ଦରକାର ଆମ ଘରେ ଅଛି କିନ୍ତୁ ଅ ବୁଦ୍ଧ ଭାଇ ଟିକେ ଅ ହଁ ଭଲ କଥା
ଆମେ ମୁଁ କହୁଛି କି ଆପଣ ତ ଚାଉମିିନ ଭଲରେ ରୋଷେଇ କରି ଜାଣିଛନ୍ତି ନା ଚାଉମିିନ ଟା ଆମେ ହଁ ତ ଗୋଟେ ଫାଷ୍ଟଫୁଡ଼ ଟା ଖୋଲିବା ଆପଣ ଫାଷ୍ଟଫୁଡ଼ ର ଟିକେ
ହଁ ମୁଁ ରଖୁଛି ଆପଣଙ୍କ ସହ ପରେ କଥା ହେବି ବିଷ ରେ ମତେ ଟିକେ ଭୋକ ଲାଗୁଛି ଆଜ୍ଞା।